ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ। କଣ କରୁଚ? ହଁ ସେ କିଛିଟା ନେଟୱାର୍କ ଇସ୍ୟୁ ପାଇଁ କଟି ଯାଇଚି।
ସେ ଖାଲି କଟି ଯାଉଚି। ହଁ, ଆଉ କିଛି ନାଇଁ ଏଇଠି ବସିଛନ୍ତି ସବୁ ଆଉ କଣ କରିବେ।
ଆଜି ରୋଷେଇ କଣ ହଉଚି?
ଆଜି ଭାତ ଆଉ କଣ ଚିକେନ୍ ହବ ଆଉ କଣ।
ବଢିଆ ଆଉ ପାଗକୁ
ବର୍ଷା ପକେଇଲାଣି ବର୍ଷା ପକେଇଲାଣି ଆମ ଏପଟେ। ବର୍ଷା ପୁଣି ପକେଇଲାଣି ଆମ ଏପଟେ।
ଯାହା ହଉ ଭଲ। ବର୍ଷା ହବା ନିହାତି ଦରକାର। ଏତେ ଯୋଉ ଖରା ହେଇଥିଲା। ସବୁ ଜିନିଷ ଶୁଖିକି ହୁଁ ଶୁଖିକି ସବୁଆଡୁ ପୁରା ଇଏ ହେଇଥିବ ନା ବର୍ଷା ହେଲେ ହିଁ ପାଣି ପଡିଲେ ଶାନ୍ତି ଲାଗିବ ପୁରା।
ହୁଁ ହୁଁ ଆଉ ତମ ସିଆଡେ ବର୍ଷା ହଉଚି?
ଆମ ଆଡେ ସକାଳୁ ହଉଥିଲା। ଏବେ ଟିକେ ଛାଡିଚି। ହୁଁ ଏବେ ଟିକେ
ଆମ ଇଆଡେ ଛାଡି ଯାଇଥିଲା ପୁଣି ପକେଇଲାଣି।
ହୁଁ।
ଆଉ କଣ?
ଆଉ କଣ ମୁଁ ଏଇଠି ବସିକି ଦେଖୁଥିଲି ଠାକୁରଙ୍କର ସ୍ନାନ ପୂର୍ଣ୍ଣିମା ସେଦିନ ଦେଖି ପାରିନଥିଲି ଠିକ୍ ସେ। ମନ ଖୁସି ଟିକେ କରିବା କଥା ଆଉ।
ହଁ ଆମର ତ ଇଏ ହଁ। ହଉ ଯା। ହେଠୁ ହୁଁ। ଆମର ଟିଭିରେ ଟିଭି ଟା ଖରାପ ହେଇଚି ସଜଡା ହେଇନି ସଜଡା ହେଲେ ଦେଖିବା ଆଉ।
ହୁଁ। ତମେ ପାଠ ପଢୁ
ହଁ।
ତମର କୋଉଥିରେ ପିଜି କରୁଚ?
ମୋର ତ ଏଜୁକେସନ ରେ। କରିନି କରିଚି। କରିନି କରିବି। ଏଇ କ କଟକରେ କରିବି।
ହୁଁ, ତମ ଘର କୋଉଟା ଜଗତପୁର?
ଆମ ମାନେ ମୁଁ ଜଗତପୁରରେ ରହିକି ପଢୁଚି ହୁଁ, କିନ୍ତୁ ଆମ ଘର ହଉଚି ଯାଜପୁର।
ଯାଜପୁର ଆଚ୍ଛା। ଯାହା ହଉ ବଢିଆ। ଘର କଥା ତ ମନେ ପଡୁଥିବ ବାହାରେ ରହୁଚ ମାନେ?
ଘର କଥା ମନେ ପଡିବନି ଆଉ।
ହୁଁ
ଆଉ ତମ ତମ ମା କଣ କରୁଚନ୍ତି?
ମମି ତ ବା ମାନେ ମୁଁ ତ ହଷ୍ଟେଲରେ ରୁହେ ନା। ମମି ହେରିକା ସବୁ ଘରେ ହିଁ ଅଛନ୍ତି। କଣ କରୁଥିବେ ସେଇ ଘର କାମ କିଛି କରୁଥିବେ। କଣ କହିଲେ?
କ୍ଲାସ୍ ହଉନି ତମର ଏବେ?
ନାଇଁ ଏବେ କ୍ଲାସ ନାହିଁ।
ଅ ହ।
ହୁଁ।
ଆମର ତ ନାଇଁ। ଆମର ମୋ ମାମା ବି ମୋ ପାଖରେ ରହୁଚି। ହଁ ତମ ନେଇଟ୍।
ହୁଁ।
ଦୁଇ ଶହ ଟଙ୍କା କ୍ୟାସ ହବ? ନାଇଁ ହବନି। ନା କ୍ୟାସ ନାହିଁ ପାଖରେ। ହଲୋ।
ଆଜ୍ଞା।
ହେଲେ ଦୁଇଶହ ଟଙ୍କା ଅନଲାଇନ କରିବି କ୍ୟାସ୍ ଦବ ହାଲୋ। ଆଉ ଆଉ କଣ କୁହ?
କୁଆଡ଼େ ଯାଆନ୍ତି କଣ କରନ୍ତି ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ମତେ ଓ ସବୁଠାରୁ ଭଲ ଲାଗେ କଣ କହିଲୁ? ମାନେ ଏମିତି ବସିକି ଲେଖିବି ବସିକି ଆଉକିଛି ନା। ଵସିକି ଲେଖିବି ଖାଇବି ମୋବାଇଲ୍ ଦେଖିବି ମାନେ ଇଏ ସବୁ ନୋଟ ଫୋଟ ଲେଖେ। ତାପରେ ବି ଯୋଉ ସବୁ କଣ କୁହନି ହୁଁ ହୁଁ। ଗପ ବହି ପଢ଼େ ଗପ ବହି ଭଲ ଲାଗେ ଏଇ ଯୋଉ ଗ ପ ବହିରେ କି ନା ମୁଁ ପ୍ରାୟ ଟାଇମ୍ ମାନେ ଫୋନୁ ଏଇ ଯୋଉ ଗପ ଦେଖେ। ସେଇଆକୁ ବେଳେ ବେଳେ ଲେଖେ। ଏମତି ମାନେ ଲେଖେ ଭଲ ଲାଗେ ମାନେ ଦିନ ସା ସାରା କଣ କଲ ଡାଏରୀରେ ସେଇଆକୁ ଲେ
ହୁଁ ତାକୁ ମାନେ ତାକୁ ଇଏ କରିବା ହିଁ ଭଲ ଲେଖିବା ହିଁ।
ଆରେ ଲେଖିବାଟା ଭଲ।
ଲେଖିବା ଟା ଭଲ।
ହଁ ଆଉ
ହେ ସବୁବେଳେ ଭଲ ଖାଦ୍ୟ ଖାଇବା ସୁସ୍ଥ ରହିବା ଭଲ ଜିନିଷ କରିବା ସେଇଟା ତ ଭଲ ନା।
ତମେ କୁଆଡ଼େ କୁଆଡ଼େ ଯାଅ ବୁଲିବା ପାଇଁ?
ମୁଁ ମୁଁ ଯାଏ ସବୁଆଡ଼େ ବୁଲିବା ପାଇଁ ଯାଏ। ଯୁଆଡ଼େ ମାନେ ଯୋଉଠି ମାନେ ପାଖାପାଖି ଘର ଲୋକ ଯୁଆଡ଼େ ନିଅନ୍ତି ବୁଲିବାକୁ ଯାଏ। ପୁରୀ ଯାଇଥିଲି ସେଠି ଯୋଉ ଅ ଛନ୍ତି ଶିରୁଳି ମହାବୀର ସେଠିକି ଯାଇଥିଲି ବୁଲିବା ପାଇଁ ସେଠି ଆମର ପୂଜା ହେଇଥିଲା। ହ ହନୁମାନ ଚାଳିଶା। ତାପରେ ଭୋଜି ବି ହେଇଥିଲା ଆମର ସେଠି ବଢ଼ିଆ ଜାଗା।
ହଁ।
ସେଠି ମାନସିକ ବିି କରାଜାଏ।
ଓହୋ।
ହୁଁ।
ଆଉ ଆମ ଏପଟେ ତୁ ମାନେ ବହୁତ ଭଲ ଭଲ ଜାଗା ଅଛି ତମେ ଆମ ଏପଟକୁ ଆସ କେବେ ବୁଲିକି ଯିବ।
ହଁ ହଁ ନିଶ୍ଚୟ ଯିବି। ତମ ପଟକୁ ନିଶ୍ଚୟ ଯିବି ଭୁଲିବା ପାଇଁ।
ଆଉ
ଆଉ ଗ ମାନେ କମ ଗମେଣ୍ଟର ଯେତିକି ପୋଷ୍ଟ ବାହାରୁଛି ଆପଣ ତା ପାଇଁ ପଢ଼ାପଢ଼ି କରୁଛନ୍ତି।
ନାଇଁ ମୁଁ କ ଏବେ ଯୋଉ ଗୋଟେ ବାହାରି ନଥିଲା ଏଇ ଯୋଉ ସିଟି ଟ୍ରେନିଂ ପାଇଁ ଗୋଟେ ଫର୍ମ ଟିଏ।
ହୁଁ ସିଟି
ହଁ ସେଟା ପକେଇମି ବୋଲି ଭାବିଥିଲି। ପାରି ପକେଇଲିନି ଆଉ କାରଣ ସେଟାକୁ ଯଦି ପକେଇବି ତାହେଲେ ମତେ ଏଇ ଯୋଉ ଇଏ ଛାଡ଼ିବାକୁ ପଡ଼ିବ।
କଣ କଣ?
ଗ୍ରାଜୁଏସନ କମ୍ପ୍ଟ ହେ ଗ୍ରାଜୁଏସନ ଅଦ ଚଡେଇକୁ ପଡିବ
ଓହୋ ନାଇଁ ନାଇଁ ସିଟି ପାଇଁ ନାଇଁ ଆପଣ ସାରି ଦିଅନ୍ତୁ ପ୍ଲସ୍ ଥ୍ରୀ ତାପରେ ଯଦି ଟ୍ରାଏ କରିବେ ନାଇଁ ତ ବି
କାର ପରମର୍ସ ନା ସେଇ ଯୋଗୁରୁ ମୋର ଗୋଟେ ଭାଇ ଟିକେ ସିଏ ଟ୍ରେନିଂ ନେଇକି ମାନେ ସେ ମାସ ରି କରିଛି ନା ସେ ମତେ କହିଲେ କି ପକେଇଦ ମୁଁ କହିଲି ଏବେ ଯଦି ପକେଇବି ମୁଁ ଏଇକୁଣ ଛାଡିବାକୁ ପଡିବ ଆଉ ଏବେ କାଇହିଁ ବି ଗଟ ପକେଇବି ମୋର ସରିସାରୁ ତାପରେ ହିଁ ପକେଇବି କଲା ପରେ ତମକୁ ମାନେେ କଲ ଆସିବ ଯଦି ତମର ଫରମ ପଡିଗଲା ତାହେଲେ ଯଦି ତମକୁ ସେ କଲ୍ କଲେ ତମେ ଯିବାକୁ ପଡିବ ଏଇ ଦି ବର୍ଷ ଦି ବର୍ଷ ପରେ ମୁଁ ଏ ଅନେଇଥିବି ଆଉ କ୍ଲାସ ଫ୍ଲାସ କରିବିନି ଏଠି କେଠି କଣ କରିବି ଆଉ ସେଇ ଯୁରୁ ମନା କରି କି ନାଇଁ ମୁଁ କରିବିନି ଏବେ ପ ଅ ମାନେ ସବୁ ଗଭର୍ଣମେଣ୍ଟ ର ବହୁତ ରୁଲ ରଛି ମାନେ ଏଥର ବି ଅଛି ପୋଷ୍ଟ କଲେ ବି ବାହାରୁଛିଙ୍କ ବ୍ୟାଙ୍କ ରେ ବାହାରୁଛି
ଦିନ ସବୁଥିରେ ପ୍ରତିଯୋଗିତା ଲାଗି ରହିଲାଣି ସି
ହ ଏଇ ତାପରେ ବି ଏଇ ଯୋଉ ଆନ୍ଧ୍ରରେ ଯୋଉ ବିଡି ହଉଥିଲା ସେଟା ବି ଆନ୍ଧ୍ରରେ ଡି ହେଇ କ ମାନେ ଉଠିଯିବ କୁଆଡେ ସେଟା କଣ ଫ୍ଲଡ ଫ୍ଲଡ ହଉଛି ସେ ଯୁରୁ ଆନ୍ ଉଠିଯିବ କୁଆଡେ ୁଜ ରେ ମୁଁ ଦେଖିଥିଲି ଭୁବନେଶ୍ଵରରେ ଗୋଟେ ଅଛି
ଫ୍ରଡ଼ ହଉଛି ନା ତ ଉଠିବାଇଁ
ଏ ପୁଣି ବହୁତ ମାନେ ମାନେ ଭୁଲରେ ବି ମୁଁ ତରେ ଭୁଲରେ ଜଣଙ୍କୁ ପଇସା ଛାଡି ଦେଇଥିଲି ଉଁ ଚଦଖ ଆମ ଦୋକାନ ରେ ସେ ପଇସା ଛାଡିଥିଲା ମୁଁ ତାକୁ ବ ଛାଡି ଦେଇେଇଥିଲି ସେଆଡୁ ମତେ ପୁଣି ପଇସା ରିଟର୍ନ କଲା ମାନେ ପାଞ୍ଚ ଛଅ ଦିନ ପରେ ଯାଇକି ରିଟର୍ଣ ଗଲା ମୁଁକୁ ସେ ମୋ ନାଁପ ଯ ପହିଲ ମୁଁ ତି ପଇସା ମାଗିାରି ଆଉ ଯଦି ସେ ମୁଁ ଆଉ ତାକୁ ଦେଖିନଥାନ୍ତି ମୁଁ କେମି ଜାଣିଥାନ୍ତି ଯେ ଏଇ ଲୋକଟା ମୋ କରେ ପସାନ୍ତିୋଉ ଏ କର ତାଙ୍କତି କିି ବୁଲ ପାାଗିତ ଲାଗିଲ କି
ଆଚଛା
ହୁଁ ଆଉ କଣ କୁହ
ଆଉ କଣ ଏବେ ତ ବର୍ଷା ହଉଛି ବହୁତ ମାନେ କଣ ଲାଗୁଛି ତ ମାନେ ଖାଲି ବର୍ଷାକୁ ସକାଳୁ ସକାଳୁ ଶୋଇକ ଉଠଥିବ ଆଉ ଗରମ ଚାହା ଟିକେ ଦରକାର ତାପରେ ଯାହାବ ଖାଇବ ଗରମ ଗରମ କରିକି ଖାଇବ ବର୍ଷା ଦିନେ ନା
ହଁ
ଭଲଉ ଆଉ କଣ ଏବେ ତ ବାହାରକୁ ଯିବାକୁ ବି ଇଚ୍ଛା ହଉନି ପାଣି ପାଣି ପୁରା ଭର୍ତ୍ତି ମାନେ ରାସ୍ତା ଯୋଉଗୁଡା ଖଣ୍ଡିଆ ମଣ୍ଡିଆ ହେଇଥିବ ସେ ରାସ୍ତା ପୁରା ପାଣି ଭର୍ତି
ହଁ
ଆଉ କଣ କରିବା ଆଉ ଘରେ ରହିକି ସବୁ ମାନେ ଧରି ହୁଁ
ହଁ ଘରେ ବସିକି ଏ କଣ ବସିବେ ଟିଭି ଦେଖ
ହଁ ହୁଁ ସେଇଆା ମୁଁ କରୁଥିଲି ଉତ୍କଳ ୟୁନିଭରସିଟିରେ
ଆମର ତ ସେଇ ୟୁିର୍ସିଟି ଉତ୍କଳ ୟୁନିର୍ସିଟି ସେଇଟା ଭୁବନେଶ୍ୱର ବାଣୀ
ହୁଁ
ସେଇଥିରେ ହିଁ ଯାଉଛି
ଳ ନି ସବୁ ଡିଗ୍ରୀ କଲେଜ ଗୁଡା ତୋର ୟୁନିଭରସିଟି ଉତ୍କଳ ୟୁନିଭରସିଟି ଥାଏ କେତେଟା ଯାଏ ଆଉ ତ ସବୁ ଗୁଡାଥାଏ ନା ୟୁନିଭଅର୍ସିଟି ମାନେ ରେଭେନ୍ସା ଯେମିତି ୟୁନିଭରର୍ସିଟି ଗୋଟେ। ଗୋଟେ ରମା ଦେବୀ ଗୋଟେ ଯେମତି ୟୁନିଭରସିଟି ସେମିତି। ଉତ୍କଳ ୟନିଭର୍ସିଟି ସବୁ ଡିଗ୍ରୀ କଲେଜ ଗୁଡାକୁ ନେଇକି ଥାଏ।
ସେଇଆ ବା।
ହଁ ଆଉ ସବୁ ଗୁଡାକର ମାନେ କଣ କହିଲ ରାଙ୍କ ଅନୁସାରେ ସବୁ ୟୁନିଭର୍ସିଟି ସବୁ ଥାଏ ହଁ। ତମ ପଟେ କଣ ଚାଲିଛି ଏବେ ଏବେ ତ କଣ ସବୁଠି ସେଇ ଉ ଯେହେତୁ ଏବେ ଷ୍ଟାର୍ଟ ହେଲା ସ୍ନାନ ପୂର୍ଣ୍ଣିମା ରୁ ରଥଯାତ୍ରା ରଥ ଉପରେ ଏ ସବୁ ଚାଲିଥିବ ନା ମନ୍ଦିର ଫନ୍ଦିର ଭିଡ।
ମନ୍ଦିର ଭିଡ ତାପରେ ଏଇ ଯୋଉ ଠାକୁର ବାଖୁର ପୂଜା କରୁନାହାନ୍ତି ଜଗନ୍ନାଥଙ୍କୁ ପୂଜା କରୁନାହାନ୍ତି।
କରେ ଅଛନ୍ତି ବା
ଏବଂ ଠାକୁରଙ୍କୁ ଖାଲି ଯୋଉ ପୁଅ ପିଲାମାନେ ପୂଜା କରିପାରିବେ ସ୍ତ୍ରୀ ଲୋକ ମାନେ ପୂଜା କରିପାରିବେନି। ଖାଲି ଜଗନାଥୁଙ୍କୁ ଆଉ କାହାକୁ ନୁହଁ।
ଠାକୁରଙ୍କୁ ଏବେ ଜର ହେଇଚି ତ ମାନ୍ୟତା ଗୋଟେ ଥାଏ ଯେ ଠାକୁରଙ୍କ ଦେହ ଖରାପ ଅଛି ମାନେ ଏଇନୁ ଯାହା ତମେ କରିବ ସବୁ ଅଶୁଭ।
ହଁ।
ପୌରାଣିକ କଥାବସ୍ତୁ ଅନୁସାରେ ହଁ ତ ସେଥିପାଇଁ ଏବେ ସତରେ ଏସବୁ ମାନ୍ଦା ମାନ୍ଦା ଟାଇପ ର ବି ଲାଗୁଚି ନା
ହଁ।
କେବେ ଆସିବେ ଯାଇକି ରଥଯାତ୍ରା ହବ ଗୋଟେ ମଜା ଲାଗିବ। ରଥ ଭିଡିିବାକୁ ଯିବା ଦଉଡି।
ତମେ ଯାଅ ରଥ ଯାତ୍ରାରେ।
ହଁ ରଥଯାତ୍ରାରେ ମୁଁ ଯାଏ କିନ୍ତୁ ପୁରୀ ଯାଇପାରେନି ପାଖ ମନ୍ଦିର ସବୁ ସେ ସବୁ ଯାଏ ଜଗନ୍ନାଥ ମନ୍ଦିର।
ହଁ।
ଆମେ ତ ନିଜେ ସୁଭଦ୍ରାଙ୍କ ରଥ ବି ଭିଡିକି ନେଇଯାଉ ଅଧା ବାଟ। ଝିଅ ମାନ ନିଅନ୍ତି ନା ଆମେ ବି ନେଇଯାଉ।
ମୋର ଗୋଟେ ଭାଇଟିଏ ମୋ ଗୋଟେ ଭାଇଟିଏ ସେ ଯାଇ ଇଥିଲା ଏଇ ଯୋଉ ରଥଯାତ୍ରାରେ ସିଏ କଣ ହେଇଛି କୁହନି। ହ ଆଉ ତୁମେ ଯାଅ କଣ କର ହେଲା ମୁଁ ପଛରେ କଲ୍ କରୁଛି ଆଁ।
ହଁ ଠିକ ଅଛି।
ହଁ ରଖ୍।